ହାଲୋ ମୁଁ କହିଲି ହାତ କେମିତି ଭେନ ଦବିଲା?
ମୋର କଣ କହିଲ ମାନେ ମୁଁ ଦେଖିବାକୁ ବହୁତ ପୁରା ପତଳା ହେଲା ମାନେ ବିଲିଭ୍ ବି କିଏ କରିବେନି ଯେ ଆର ଇସୁନ ଫୁଲିଆ ଇସୁନ ଫୁଲିଆ ମାନେ ଇସୁନ ଫୁଲିଆ ଲୋକଙ୍କଠୁ ବି ହାଇ ମୋର।
ପିରିୟଡଶ୍ ପ୍ରୋବ୍ଲେମ ରହୁଛି କି ତମର?
ହଁ ସେଇଟା ତ ପ୍ରୋବ୍ଲେମ୍
ତମେ ବି ଭାବୁଛ କି ମୁଁ ମୋଟା ମତେ ବି ଦେଖିଲେ ତମେ ବି କହିବନି ତମେ ମୁ ବଡ ହବ ବୋଲିି ହି ହିଁ ହିଁ।
ସେଇଥିପାଇଁ ତ ପ୍ରୋବ୍ଲେମ ହଉଛି ଯେତେବେଳେ ମୁଁ କଣ କହିଲ ମୋ ପାଦ ମାନେ ଆଉ ତଳେ ଲାଗିଲାନି ମାନେ ଭେନ୍ ତ ଦବିଲା ଏସ ସି ବି ମେଡିକାଲ ଯାଇଥିଲି ମୋର କଣ ହେଲା କହିଲ ଭେନ ଦବିଲା ଜାଣିଲି କେମିତି ନା ମୁଁ ହାତ ହଠାତ୍ ରାତିରେ ମୁଁ ଜଷ୍ଟ ଖା ସନ୍ଧ୍ୟା ବେଳଠୁ ହାତ ଭାରି ବିନ୍ଧା ଘୋଳିଘୋଳି ତା ପୂର୍ବ ଦିନ ହେଇଥିଲା। ମୁ ଏଇ ଛୁଆଙ୍କୁ ଛୁଆଙ୍କୁ କହିଥିଲି ଟିକେ ମୋଡିଦେଲ ହେଲା ଆମ ସେତେବେଳେ ଆମେ ଭାଇଙ୍କ ମାନେ ମାଉସୀ ଯାଆଙ୍କ ପୁଅର ପୁଅ ହେଲା ଛୋଟିଆ ଟା। ମୁଁ କହିଲି ଟିକେ ମୋଡ଼ିଦେଲୁ ସେମିତି ମୋଡିଲା ଛୋଟ ଛୁଆ ତା ହାତ କେତେ ବି ଇଏ ହେଠୁ ଜୋରେ ମାନେ ସହୀ ପାରିଲିନି ତା ପରଦିନ ସନ୍ଧ୍ୟା ବେଳକୁ କଣ ହେଲା ନା ଆସ୍ତେ ଆସ୍ତେ ପାପୁଲି ସହ ପୁରା କାନ୍ଧ ଯାଏ ପୁରା ଫୁଲିଗଲା ଡାହାଣ ପଟ ହାତ ଡାହାଣ ହାତ ଫୁଲି ଗଲା ପୁରା ମୋ ହାତ। ମୁଁ କହିଲି କଣ ମୋ ହାତ ଫୁଲିବ ନା ମତେ ଗୋଟେ ଡର ଆସିବନି ହଠାତ୍ ଗୋଟେ ହାତ ପୁରା ଏଠୁ ଏଯାଏ କଣ ଫୁଲିଗଲାଣି ମୋ ମୁଣ୍ଡ ଖରାପ ଆ ମୋର କଣ ହେଲା? ତାପରେ ଖାଇ ପାରିଲିନି ମୋ ମାଉସି ମତେ ନିହାତି ପାଞ୍ଚ ଦିନ ମାନେ ଖୁଆଇ ଦେଲେ। ହେଟୁ ତାପରେ ଘରୁ
ସେତେବେଳେ କଣ ମାନେ କିଛି ଜାଣିିନଥିଲେ ଯେ ଶିର ଟା ଦବୁଛି ବୋଲି
ସେଇଟା ଆମେ କେମିତି ଜାଣିବୁ ଫୁଲିଛି ନା କଣଟା ହଉଛି ସେଇ ଶିରଟା ଫୁଲିଛି କଣ ହେଇଛି ହଁ ତାପରେ ଏଶ୍ ସମୟ ଆମ ଘରକୁ ଯାଇଥିଲି ତାପରେ ବାପା ନେଇଗଲେ ଉଷା ମେଡିକାଲ୍ ଟା ଇଞ୍ଜେକ୍ସନ ଦେଲେ ଏବେ ସବୁ ଦେଖୁନ ଯୋଉ କିଛି ଅଳ୍ପ ହଉଛି ଇଞ୍ଜେକ୍ସନ ଦଉଛନ୍ତି ମଯା ତ ମୋର ଖାଲଟାରେ ଇଞ୍ଜେକ୍ସନ ହିଁ ଡର ହିଁ ହିଁ ମୋତେ ତିନିଟା ଇଞ୍ଜେକେଶନ ଲେଖିଲା ମୁଁ କହିଲି ବା ସେ କଣ କଣ ଦଉଛନ୍ତି ମୁଁ ଆଗ ଚେକ୍ କଲି ଇଞ୍ଜେକେଶନ ବା ମୁ ଯାହା ଆଣିବି ମେଡିସିନ ମୁଁ ତାକୁ ଚେକ୍ କରେ ମୁଁ ହାତ ଇସନଫୁଲିଆ ମେଡିସିନ ଆଇଁଲି ଇ ଇସୁନୁଫୁଲିଆ ମେଡିସିନ ଆଇଁଲି ଇସନଫୁଲି ମେଡିସିନ ଗୋଟେ ମେଡିସିନ ଷ୍ଟୋର ଭୁଲ ଦେଇଥିଲା। ମୁଁ ତାକୁ ପଢ଼ିଥିଲି ବୋଲି ମାନେ ଦେଖିଲି ବୋଲି ଗୋଟେ ଜାଣି ନହେଲେ ସେଇଆକୁ ଆଣିକି ଖାଇଥାନ୍ତି ଆଉ। ଯଉଠି ଇଞ୍ଜେସନ ଦେଲା ଇଞ୍ଜେକ୍ସନ ଦେଲା ଟିକେ ଫୁଲା କମିଗଲା।
ହଁଅଁ।
ତାପରେ କିଛି ସକାଳୁା ମାନେ ରାତି ଟା ଠିକ ହେଲା ଶୋଇ ପାରିଲି ଜଷ୍ଟ ମାନେ ସେମିତି ଶୋଇ ତ ପାରୁନଥାଏ। ଗୋଟେ ହାତରେ କେମିତି ଶୋଇବୁ ତାପରେ ସକାଳକୁ ତ ପୁଣି ଫୁଲିଗଲା।
ତାପରେ କଣ କରିବି ବୁଝାବୁଝି କରିକି ମୋ ଦେଇ ସେତେବେଳେ ଭୁବନେଶ୍ୱର ରେ ପଢୁଥିଲା ଜବ୍ ବି କରି ପଢୁଥିଲା। ମୋ ଦେଇ କହିଲା ତୁ ଆ କଟକ ମୁଁ ଯାଉଚି। ସେଠୁ ମୁଁ ବସ ରେ ଡାଇରେକ୍ଟ କଟକ ଯାଇଥିଲି ସେଠୁ ସେ ବସଷ୍ଟପ୍ ଯାଏ ଆଇଲା ମାନେ ଘର ସେଠି ସବୁ ଅଛନ୍ତି ନ ଭାଇ ଜଣେ ଅଛନ୍ତି ସେ ସବୁଠୁ ଆମ ଘର ଆମ ଘର ସାଇରେ ବି ସେଠି ରହୁଛନ୍ତି ତାଙ୍କୁ ବୁଝିଲି ସେ କହିଲେ ଆମର କାମ ଅଛି। ନନ୍ଦୁ ଭାଇ ଆମ ଘର ପାଖେ ଜଣେ ସିଏ ସେଠୁ ଆମ ଦିଣଙ୍କୁ ନେଇିକି ସେଠି ଛାଡ଼ିଲା ତା ଦିିଉଟି କୁ ସିଏ ପଳେଇଲା। ସେଉଠୁ ଦେଇ ମତେ ନେଇ ଦେଖେଇଲା ଆମ ଶିର ହେଇଛି ନା ତ ମୁଁ ଶିର କୁ ଦେଖେଇଲି ନ୍ୟୁରୋଲୋଜିଷ୍ଟ। ଦେଖେଇଲାା ପରେ ସେ କହିଲେ କି ଏଇଟା ଦବିଛି। ଆଉ ବ୍ଲଡ୍‌ ସଲକୁଲେସନ ହଉନି ଯୋଉଥିପାଇଁକି ଏଟା ଫୁଲିକି ରହୁଛି ଆଉ। ଅଧିକ ହେଇଛି ବୋଲି ଫୁଲି ଯାଇଚି ଆଉ।
ସେ ମେଡିସିନ ଦ୍ଵାରା ନା ଆଉ କିଛି।
ତମେ ଏଇଟା ଟେଷ୍ଟ କର ବୋଲି ବୁଝିପାରୁଛ ଇସନଫୁଲିଆଟେଷ୍ଟ କର ବୋଲି କହିଲେନି। ତାପରେ କହିଲେ ଯାଅ। ଫିଜିଓଥେରାପି ସେଇଠି କେନ୍ଦ୍ର ଅଛି ଫିଜିଓଥେରାପି କରିଦବ ଫିଜିଓଥେରାପି କତିକି ଗଲା ଏଳକୁ ସେ ଦେଖିଲେ ଦେହରେ ପୁରା ଫୁଲିକି ରହୁଛି ଶିରଟା ଇଏ ମାନେ କୋଉଠି କହିଲ କହୁଣୀ ପାଖ ଇଏ।
ହୁଁ ହୁଁ।
ସେଉଠୁ ସିଏ କହିଲେ କି ତମେ ରୋଷେଇ କରିବନି ତାପରେ କହିଲେ ଲେଖା ଲେଖି କରିବନି। ଆରେ ଲେଖିବିନି ମୋର ସେମିଷ୍ଟାର ଆଉଚି ମା ମାନେ ମାସେ ପରେ କେମିତି କଣ କରିବି,
ହୁଁ।
ମୁଣ୍ଡ ଖରାପ ହେଲା ଘରକୁ ଆସିଲି ମେଡିସିନ ଆଣିଲି ବେଲ୍ଟ ଏବେ ବି ଭିଡୁଛି ବେଲ୍ଟ ସେ ମତେ ସାରା ଜୀବନ ଭିଡିବାକୁ କହିଛନ୍ତି। ରହିଲା ଆଉ।
ହାତର କୋଉ ଜାଗା ଶିରଟା ଦବିଚି ତମର?
ପୁରା ଫାଷ୍ଟ ଯୋଉ ଯୋଉ ଗଣ୍ଠି ଆମ ବାଁ ପଟ ଡାହାଣ ପଟର ଡାହାଣ ହାତର ବାଁ ପଟ ଗଣ୍ଠି ଯୋଉ ଦେଖା ଜାଉଚି ଗଣ୍ଠିଟା ଏପଟଟା କଣ କହିବି ତମକୁ। ଯୋଉ ଉ ରୁଆ ହଉଛି ମଝିଆ ଗୋଟେ ଦେଇ ଗୋଟେ ନା କହୁଣୀ ଜାଗା ବେଶୀ ଲାଗ ଲାଗୁଚି ହଁ ସେଇଟା ଫୁଲୁଚି। ହଁ ଶିରଟା ଯୋଉ କରକୁ ଆଉଚି ପୁରା ବାଁ ପଟ କର ଦେଇ ଯାଇଚି। ସେଇ ଶିରଟା ଦେଖିଲେ ଜଣା ପଡିବ ଆଉ। ସେ କହିଲେ ସେକ ଦବ ତାପରେ ଫିଜିଓଥେରାପି କରିବାକୁ ମତେ କହିିଥିଲେ। ମୁଁ ସଉଠୁ ମେଡିସିନ ଆଣିକି ଆସିଲି ଖାଇଲି। ତାପରେ ମୋର ଏକ୍ଜାମ ବି ଆସିଲା ମାସେ ମାସେ ପୂର୍ବରୁ ପଳେଇ ଆସେନିକି। ମୋଟା ପଢିବି ନା ଆଉ କଣ କରିବି ଲେଖିଲି ପଢିଲି ତାପରେ ମୋ ସେ ଦେଇର ପୁଅ ହେଲା। ଏ ଆର ବର୍ଷ କଥା କହୁଛି ଦେଇର ପୁଅ ହେଲା। ତାପରେ ମାଉସୀ ଯିବ ତା କତିକି ସେ ବ୍ରହ୍ପୁରରେ ରହୁଛି ନା ବାହାରେ ତା ଶାଶୁ ବି ଯାଇଥିଲା ଶାଶୁ ଟିକେ କା ମାନେ କଣ କହିଲ କୁହନ୍ତି ସୁଚିବାଇ ରୋଗ ମାନେ ସବୁ ଜିନଷ ସଫା ସୁତୁରା ଇଏ। ବେଶୀ ବେଶୀ ଟିକେ ତ ଏ ଜିନିଷ ସେ କରିବେନି ଖାଲି ଯିବେ। ସବୁ କରିବେ କିନ୍ତୁ ଏ ଜିନିଷ କରିବେନି ମାଉସି ଯାଇଥିଲା ଝୁଅ ଆଉ ସିଏ ତା ମନ କଣ ହଉଥିବ ଜାଣି ଥିବ ହଁ ହଁ ତ ତୁ ଯାଇ ଥିଲା ମୁଁ ମାସେ ଖଣ୍ଡେ କାମ କଲି ସବୁ ମୋଉସା ଆମର କିଛି କରିପାରିବେନି। ପୁଅ ପିଲା କଥା ସିଏ କଣ ଜାଣିଚନ୍ତି ସେତୋବୋଳେ ସବୁ କମ କଲି ତାପେରେ ଫୁଣି କାର୍ତ୍ତିକ ପୁର୍ଣ୍ଣିିମା ନାଁ ଜଷ୍ଟ ତୁମ ହାତ ହେଇଥିଲା ପନ୍ଦର ଦିନି ପରେ ତାର ହେଲା। ପନ୍ଦର ଦିନ ମେଡିସିନ୍ ଖାଇଚି ସେମିତି କାମ କଲି ଆଉ କଁ କରିବି ମୋ ବୋଉ ଆସି ତଥାବି ଦି ଚାରି ଦିନ ରହିବ ଫୁଣି ପଳେଇବ ବୋଉ। ଫୁଣି ଘରକୁ ଯିବ ଆଉ କଁ କରିବ ପଳାଏ। ହେଇଟୁ ଆସିକି କେତୋବୋଳେ ମୋ ହାତ ଯଦି ବେଶୀ ଲାଗିବ ତାକୁ କହିବି ଆସିବ ଦିନେ ରୋଷେଇ କରିଦେଇ ଖାଲି ଯିବ ଏନ୍ତି କରେ ଆଉ ମୁଁ ପ୍ରାୟ କଲି ତାକୁ ଦିଥର ତିନିଥର ଖଣ୍ଡେ କହିଚି ଆସିବାକୁ।
ମୁଁ କହିଲି ଏବେ ଏବେ ହାତ ପୁରା ଠିକ ଅଛି ମାନେ ଆଉ ଦର୍ଜ କିଛି ଅଧିକ ପ୍ରେସର।
ଛି ଯଦି କିଛି ପ୍ରେସର ହୋଉଚି ତା ତାହେଲେ ମାନେ ପେନ୍ ହୋଉଚି ରାତିରେ ଶୋଇ ଜମା ଶୋଇପାରିବିନି। ସେଇ କେବଳ ସେଇ ଜାଗା ମାନେ ଡାହାଣ ହାତ। ତ ପାଖୁରୁ ଖୁଆ ଯାଏଁ ପୁରା କାନ୍ଧ ଇଏଁ ଯାଏ ପାପୁଲି କତିରୁ।
ମାନେ ଟୋଟାଲ ହାତଟା ଦର୍ଜ ଆଁ।
ତଟା ଦରଜ ନୁହେଁ ଏମିତି ପୁରା ଭିତରେ ଯେମିତି କଣ ହେବ ଆଉ ମାନେ କହିପାରିବିନି ସେ କେମିତି ହବ। ମାନେ ଭିତରେ ଯେନ୍ତି ଘୋଳେଇ ମୋଳେଇ ଆମର ଯେନ୍ତି ଅତ୍ୟଧିକ ହୁଏନି ସେମିତି ଖାଲି ଲାଗିବ ଆଉ। ମୁଁ ଏଇ ଯୋଉ କଁ କହିଲ ମତେ ଥଣ୍ଡା ଜମା ଛାଡିଲାନି।
ମୋର ସେଇ ହେଲା ଥଣ୍ଡା ଫଣ୍ଡା ଯୋଗୁଁ ତା ଦେହରେ ପିରିଓଡସ୍ ପ୍ରୋବ୍ଲେମ୍ ମାସକୁ ମନ୍ଥଲି ଠିକ ହୋଉନି।
ନା ବା ଏଇ ବୋଧେ ଦି ବର୍ଷ ତିନି ବର୍ଷ ହେଲା ହୋଉନି ଦି ବର୍ଷ ହେଲାଇ। ଆଗୁରୁ ଠିକଠାକ୍
ମୁଁ ଆଗୁରୁ ସବୁବେଳେ ଭାବେ ବନ୍ଦ ହେଇଯାନ୍ତାକି କାମ ସରିଯାଆନ୍ତା ତାପରେ ଦେଖିଲି କି ଇଏ ସବୁଠୁ ପ୍ରୋବ୍ଲେମ୍। ଦୋଉଚି ମୋରି ଯିବି କହିଲେ ନାଇଁ ନାଇଁ ଥାଉ।
ସେଇବା ମୁଁ କାହିଁକି କହିଲେ ଟେଷ୍ଟ କଲି ମୋର ଥଣ୍ଡା ଜମା ଛାଡ଼ିଲାନି ବ ବଡ ଚୁଟି ଥିଲା ମୋରୋ। ଏବେ ଚୁଟି ଯାଇ କୁହନି କୁହନି ଯାଇଥିଲି ପାର୍ଲର କାଟିବା ପାଇଁ ରଜୁକୁ ଏମିତି କରିଦେଇଛି ମୋ ଚୁଟି ଆଉ ଯିବିନି କେବେ। ପୁରା ଛୋଟୋ କରିକି ମୋର ମନ କାନ୍ଦିଲି ଚାରି ଦିନ ଖଣ୍ଡେ। ଚୁଟି ବଡ ରଖିବା ମୋରୋ ଇଏ ମୁଁ ଚୁଟି ବଡ ଥିଲା ମୁଁ ମୁଣ୍ଡ ଧୋଇବି ମାନେ ପ୍ରାୟତଃ ଓଷା ବାର ଯାହା ହେଲା ମୁଣ୍ଡ ଧୋଇବି। ଓଷା ବାର ମାନେ କଁ ସଂକ୍ରାନ୍ତି କରେ ଆଉ ଏଇ ପିରିଓଡସ୍ ସଇଲେ ଯୋଉ ଧୁଅନ୍ତି। ଆଉ ଯାହା କରେ ଖାଲି ତ ଜାଗର ଫାଗର ଏଇ ଜାଗର ରାମନବମୀ ଏଇ ଦିଟା କରେ ଆଉ କିଛି କରେନି।
ଅହଁ।
ଅଇଁଛା ବୋଲବମ୍ ନେବି ମାସ ସାରା ଏ ସୋମବାର ମୁଣ୍ଡ ଧୋଇବି ସେଇଠୁ ଆସି ବୁଡ଼ିବି ଏନ୍ ନ୍ତି ଆଉ ଏମିତି ହେଇଯାଏ ଆଉ ତାରିପରେ ମୋ ଗୋଡ଼ୋ କଁ ହେଲା କହିଲ। ପାଦ ଆଉ ଲାଗିଲାନି। ଜର ଖାଲି ମାସୁକୁ ଯାହାବି ହୋଉ ଥରେ ଜର ହବ ଆଉ ବର୍ଷକୁ ଥରେ ହବା କଥା ନା ଆଉ। ମୁଁ କହିଲି ଯାଉଚି ନହେଲେ ଟେଷ୍ଟ କରିବି ଇସନଫୁଲିଆ ଇସନଫୁଲିଆ ଟେଷ୍ଟ କରିକି ତାକୁ ରିପୋର୍ଟ ଦେଖେଇଲି।
ଇଏ ଯୋଉ ତମର ଯୋଉ ଏଇ ଏସନଫୁଲଆ ର ଲକ୍ଷଣ କଁ ମାନେ ତମକୁ ଝଡେଇ ଦୋଉଚି ଟି।
ହଁ ହଁ ମୋରୋ ପୁରା ଅଧିକ ହେଇଯାଉଚି ପା ମାନେ ଇସନଫୁଲିଆ ଯେ ଯଦି ଆମର ଏକ ସୁନରୁ ଚାରି ଭିତରେ ରହିବା କଥା।
ଅହଁ।
ମୋରୋ ବାର।
ନାଇଁ ଗୋଟେ ଗୋଟେ ଯୋଉ କହନ୍ତିନି ଏସନଫୁଲିଆରୁ ଫୁଲେଇ ଦିଏ।
ହଁ ତାଙ୍କର ଲିମିଟ୍ ଆଠ ନଅ ଭିତରେ ରୋହୁଥୁବ ସେ ଫୁଲେଇ ଯାଉଛି ଅଧିକ ହେଇଯାଉଛି ଶୁଖି ଯାଉଚି ଆଉ।
ହଁ ତମର ଲୋ ଟା ହେଇଯାଉଚି ତମ ପୁରା ଇଏ କରିଦୋଉଚି ଆଉ।
ମୁଁ କହିଲି ଫୁଲି ହେଲେ ଯାଆନ୍ତି ଭାବୁଥିଲି ମନେ ମନେ ହିଁ ଝଡି ଯାଉଚି
ସମସ୍ତଙ୍କୁ ଇସନଫୁଲିଆ ହୋଉଚି ସମସ୍ତେ ଫୁଲି ଯାଉଚନ୍ତି ମୁ ବାସ୍ ଫୁଲି ଯାଆନ୍ତି କି ମୋର ହନ୍ତା।
ସେଇଆ ତ ଭାବିବ ଆମର ତ ଓଲ
ଏ ଛାଡ଼ ମୋଟା ହବା ପାଇଁ ବହୁତ ଷ୍ଟ୍ରଗଲ ହେଲାଣିି ହେଲେ ହଉ ହି ନାଇଁ ହୁଁ। ସେ ଥାଉ ବଗୁଠା ଖୁସି ହେଇଯିବ ଅବଶ୍ୟ ଦେଖିକି
ସେ ମତେ କହିଲେ ତମେ ଚାଲ ମାନେ ଚଲା ବୁଲା କେମିତି କରୁଛ? ଦେଖିକି ରିପୋର୍ଟ ତାପରେ କହୁଛନ୍ତି ଆଉ ତମେ ପାଠ କେମିତି ପଢୁଛ? ମୋତେ ଖାଲି ହସ ମାଇଲା ମତେ କହିଲେ ଆଉ ତମର କିଛି ଶିର ଫିର ବିନ୍ଧା ହଉନି? ମୁଁ କହିଲି ମୋର ଗୋଟେ ଭେନ୍ ଦବି ଯାଇଛି ନା ସେଇଥିପାଇଁ ଦବି ଯାଇଛି ମୁଁ କହିଲି ସେଇଥିପାଇଁ ହେଇଛି
ଇ ଶ ମୁଁ କହିଲି ଏମିତି କେତ ଯୋଉ ଚଲା ବୁଲା ଚକର ଆସେନି ଗଳି ପଡନି କେତେଥର ଏମିତି ହେଇନି କିଛି?
ମୁଣ୍ଡ ଫୁଣ୍ଡ ବୁଲୋଇଲା ମଝିରେ ମଝିରେ ତାପରେ ପରେ ଟେଷ୍ଟ କଲି ମାନେ ଗଳି ପଡ଼ିନି ହେଲେ ମୁ ମୁଣ୍ଡ ବୁଲେଇ ପକେଇବ ଏମିତି ଏ ଦେଖାଯିବନି କିଛି ଯେମିତି ହେଲା ତାପରେ ଯାଇ ଟେଷ୍ଟ କଲି। ମୁଁ ଭାବିଲି କି ଆଉ ଚୁଟି ଜଷ୍ଟ କାଟିବି ଜମା ଚୁଟି କାଟିବାକୁ ମୋର ମନ ହୁଏନି କୁହନି ବେକାର ଯାଇଥିଲି ରଜ କରିବାକୁ ଆଉ। ଏମିତି କାଟିଛି ଭଗବାନ। ମାନେ ଯେତେ ମନକୁ ଆଇଲା ଶୋଧିଲି ଖରାପ କଥା ନୁହଁ ଭଲ କଥାରେ ଶୋଧ କାନ୍ଦିଲି ଆଉ ମନା କଲି କା ଖରାପ କଥା ତ ମୁଁ କୁହେନି ମନକୁ ଯାହା ମାନେ କାଇଁ ଯାଉ ନିଜକୁ ନିଜେ ଭେରାଏ ଶୋଧିଲି ତମକୁ ଯଦି ଚୁଟି ଆସେନ କାଟି ଆସେନି କାହିଁକି କା ତାକୁ ଖାଲି ସୋଧେ ମନେ ମନେ କଣ କରିବି। ନା ନା ମୁଁ ତାକୁ କହିଲି ଷ୍ଟ୍ରେଟ ଲେୟାର କଟ ଆମର ଯୋଉଟା ଥାଏ ମାନେ ତମେ ଚୁଟି ଟା ଯେତିକି ଚାହିଁବ ରଖିପାରିବ।
ହଁ ବା ଖାଲି ହଁ।
ତାଙ୍କୁ ଷ୍ଟେଟ ଲେୟାର କହିଲି ତାମ ମୁଁ ଲଙ୍ଗ ରଖିବାକୁ ମୋର ଯେତିକି ଥିଲା ଜଷ୍ଟ ଖାଲି ଅଗ ସାଇଜ କରିବାକୁ କହିଲି।
ହଁ।
ତମକୁ ତ ମୁଁ ଗୋଟେ କଥା କହିଲି। ପୁଅ ମାନେ ତାଙ୍କ ଓନର ଯିଏ ସିଏ ଅଛି ପୁଅ ପିଲାଟା ହେଲା ଓନର ସିଏ ମୁଁ ଯେତେବେଳେ ଲଙ୍ଗ ଛୁଟି ରଖିବାକୁ କହିଲି ମୋ କହିବା କଥା ମୁଁ ଚୁଟି ଦି ଦିନରେ ସ ପା କରିଛି ତମର ଯଦି ମାନେ କାଳେ ପ୍ରୋବ୍ଲେମ ହବ ଭଲସେ ହବନି ତମେ ତ୍ ୱାସ କରିଦେଇଥାନ୍ତ। ଓଦା ଚୁଟି ଟା କାଟଥାନ୍ତ ନା ଭଲ ହେଇଥାନ୍ତା। ତାପରେ ଡ୍ରାଏ କରିଥାନ୍ତ ସେଇ ଚୁଟି ଟାକୁ କୁଣ୍ଡେଇଲେ ସେ ରକଟା ହବ ନା ନାଇଁ? ମାନେ କୁଣ୍ଡଉଥାନ୍ତି ରକଟା ବଡ ଚୁଟି ମାନେ ଯାହା ବି ହଉ ରକଟା ହବନା ନାଇଁ କୁଣ୍ଡଉ ଥାନ୍ତି ଯୋଉଠି ରକଟା ହଉଚି ମାନେ ଧର କୁଣ୍ଡେଇଦେଲେ ଗୋଟେ ରକଟା ଛଡେଇ ଦେଲେ ତାକୁ ଏମିତି ଫୋପାଡି ମାନେ ଏପଟ କୁ କରକୁ ଫୋପାଡି ଦେଲେ ସେ ପୁଣି ରକଟା ହେଇଯିବ ନା ନାଇ ଛନ୍ଦୁରି ହେଇ
ହଁ।
ପୁଣି କୁଣ୍ଡେଇଲାକୁ ଫୁଣ ରକଟା ମତେ କହୁଛନ୍ତି ଇଏ କି ଚୁଟି ଏମିତି କହିକି ଫାର୍ଷ୍ଟ କାଟିଦେଲେ କାଟି ଦେଲେ ଯୋଉଠୁ। ତାପରେ ତ କାଟିବାକୁ ପଡିବ ଆଉ ମୁଁ ଆଉ ଜାଣିପାରିନି ମୁଁ ତ ବଇଛି ଆଉ ସଇଲା ପରେ ମୁଁ ଆଉ କଣ କହିବି ଉଠିକି ଆଇଲି ଆଉ।
ଆଉ ନେଷ୍ଟ ଟାଇମ ସେ ପାର୍ଲର ଯିବନି ବୁଝିଲ।
ମୁଁ ହାତ ଯୋଡିଛି ଆଉ ଜମା ଯିବିନି ନମସ୍କାର କହିକି ଆଇଛି ହି ହି। ଆଉ ଜମା ଯିବିନି ବା ବିଲକୁଲ କେବେ ବି। ଜମା କାହିଁ ଯାଉଥିଲି ଭାବେ ଖାଲି ଏବେ ବି ଭାବେ। ଚୁଟି ବଢିବ ଟି ଖାଲି ଭାବୁଛି ଆଜିିକାଲି ତ ଯୋଉ ଚୁଟିର ସମସ୍ୟା।
ର ଉପୁଡୁଚି ଯେ ମୋର ତ ଖାଲି ଉପୁଡି ଯାଉଛି ମୁଁ ଆଉ କିଛି ମୁଁ ପୁରା ଡିପ୍ରେସନ କୁ ପଳଉଛି ମୋ ଚୁଟି ପାଇଁକି ଁ
ଚୁଟି କଥା ଆଉ କୁହନି ଆମର କରେଣ୍ଟ ନାହିଁ ପରା। କରେଣ୍ଟ ଗଲାଣି ସକାଳଠାରୁ ଆସୁନି।
ହଁ ବର୍ଷା ବର୍ଷା ହେଇଥିଲା ବୋଧେ ସେଥିପାଇଁ।
ଘଡ଼ଘଡି ମାରୁଥିଲା ସେତେବେଳେ ଲାଇନ ପୁରା ଥିଲା ଫ୍ୟାନ ଚାଲିଥିଲା ସକାଳେ କି କିଛି ନାହିଁ ଇ ଯୋ। ଲାଇନି ଟିକେ ବି ନା ମୁଁ ଭାବିଲି ମୁଁ କହିଲି ଚାର୍ଜ ନାଇଁ କାଲି ଏ ଯୋଉ ରେକୋଡ଼ିଙ୍ଗ ଟ୍ୟାକ୍ସଟା କରିବ କହୁଥିଲି କରିଦେଇଛି ପୁରା ବସି ବସିକି ପନ୍ଦରଟା ସାରି ଦେଇଛି ଆଉ ପନ୍ଦଟା ଫୁଣି ଦେଇଛ
ହଁ ହଁ।
ମୁଁ କହିଲି କରିଦେଲି ଆଡେ ପୁଣି ଆଙ୍କ ସାଉଣ୍ଡୁ ଏଠି ତ ପୁରା ହାଲା ଏକା ତାଙ୍କ ସାଉଣ୍ଡ ଶୁଭୁଥାଏ, ମୁ ଛାତ ଉପରେ ଆସି କଲି ବର୍ଷା ଟ ଏଇଠିଇ ଛାତ ଉପରେ ସିଢି ଘର ଉପରେ କଲି କଷ୍ଟେ ବଷ୍ଟେ ରିଫ୍ରସ କରିବାକୁ ପନ୍ଦରା ଲାଗିଗଲା ମୋର ଅଧଘଣ୍ଟାଏ, ଫୋନ ଟାକୁ ସେମ ଧରି ଘଡଡି ଟିକେ ବିଜୁଳି ମାରୁ ଥାଏ ବାରିଆଡୁକୁ ଟିକେ ଯାଇ ଗଲି ମତେ ଡର ଯେଏ କୁହନି ବାରିଆଡ ଅନ୍ଧାର ଛିଟି କରିକି ଆଇ ସକାଳକୁ ମୁଁ କହିଲି, ରାତି ସାରା ଚାର୍ଜ ବସେଇକି ରଖେନି ମୁଁ ଫୋନ ଟା
ହଁ ଅଁ
ଏଇ ଯୋଉ ପୋକ ଏମ ସିକ୍ସ ପ୍ରୋ ଦଶ ହଜାର ନେଇଥିଲେ ସେତେବେଳେ ହଠାତ ଆଣିଥିଲି। ତାର ନା ସାଉଣ୍ଡ ସୁଵୁଛି ନା ମାନେ ଫୋନ ଏତେ ଆଉ ଆବଜର୍ କରୁନି ଆ ହେଲା। ସେଠୁ କଣ କରିବି ଚାର୍ଜ ବସେଇନି ମୁଁ ରାତିରେ, କେତେବେଳେ କୋଉ କଥା ମୁଁ ଡରୁନୁ ବସାଇନି, ମୁଁ କହିଲି ସକାଳକୁ ବସେଇଵି ପାଞ୍ଚଟାତିରେ ପୁଣି ଆଲାରାମ ଦେଇଥିଲି। ଦେଇକି ଜଷ୍ଟ ବସେଇଛି, ତାପରେ ସାଙ୍ଗେ ସାଙ୍ଗେ ଲାଇନ୍ ଯାଇଛି।
ସେଇଆପା ଏବେ ଦବ ଅଛି‌
ଏବେ ଅଛି ଫୋଟିସେଭେନ ବା ଚାର୍ଜ ରଖୁନି ଫୋନ।
ହଁ ହଁ
ମୁଁ ସେ ମୁଁ ଫି ଫୋଟିନାଇନ ଥିଲା ତମକୁ କଲ୍ କରିଥିଲି ମୋର ଫୋଟିସେଭନ ଦେଖ ହେଇଗଲାଣି ଡାଟା ଅନ କଲେ ବେଶୀ।
ଓହୋ ତା ଦେହରେ ତମର ନେଟ୍ ପୋବ୍ଲେମ। ଯୋଉ ଯାଇ ଛାତ ଉପରେ ବୁଲୁ ତ ଲାଇସେନସ ଦବାକୁ ପଡୁଥିବ।
ବ୍ରାଇଟନେସ ମୁଁ କମେଇ ଦେଇଛି, ମୁଁ ବି ବ୍ରାଇଟନେସ୍ ବେଶୀ ଦିଏନି କେବେବି ଏବେ ଦେଇଛି ଛାତର କଣ ଦେଖାଯିବ? ତଥାପି ଅଧା ରୁ ଅଧିକ ଦେଇଛି ମତେ ମୁଁ ଯିଏ ଯାଇଥିଲି, ତୁ କେମିତି ଦେଖୁଛୁ? ଦେଲୁ ସେ ଫୋନ ଜମା ମୋର କେ ବଢାଅନି ମୋର ଆଖି କଣ ହେଇଯିବ।
ତମ ଫୋନ ଯିଏ ନବ, ସେ ଆଗ ବ୍ରାଇଟନେସ ଟା ବଢେଇବ ତାପରେ ସେ ଫୋନ ଦେଖପାରିବ।
ଏଇ କାମ ଯୋଉ କରୁଛି ମୋ ମାଉସୀ କହୁଛି ତୁ ଯା ଗୋଟେ ସେ ଲାଇଟ ପ୍ରୋଟେକ୍ସନ କଣ ଯୋଉ ଚଶମା ମିଳୁଛି ଗୋଟେ ଆଣିବୁ ଗଲୁ, ମୁଁ କହିଲି ଦି ହଜାର ଟଙ୍କା ରହ ମୋର ହଉ ମୁଁ ହୁଁ ଉଁ
କାଇଁ ଆଖି ପ୍ରୋବ୍ଲେମ ବି ଅଛି ନା କଣ ତମର?
ଏଇ କାହା ନମ୍ବର ଗୋଟେ ହାଏ ପଠେଇଲେ ମୁଁ କାହା ସାଙ୍ଗରେ ଆଉ କଥା ହେଇପାରିବିନି। ଚାର୍ଜ ନାହିଁ କେମିତି କଥା ହେବି କହିଲ ଅଭିତା ଏ ଅଭି ଅବି-